ହ୍ୟାଲୋ ହ୍ୟାଲୋ ହ୍ୟାଲୋ ମୋ ତେ ଶୁଣିପରୁଛନ୍ତି ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ।
ମୁଁ କହିଲେ ମୋ କଥା ଶୁଣା ଶୁଣା ଶୁଭା ଯାଉଛି?
ହଁ ହଁ ସୁନା ହ୍ୟାଲୋ ଜୟ ଶ୍ରୀ ଜଗନ୍ନାଥ। ହଁ କୁହ ଶୁଭିଲା ଶୁଭିଲା କୁହ
କଁ କଣ କରୁଛନ୍ତି?
ନାଇଁ ଏଇଠି ଟିକେ ବସିଥିଲି ଆଉ।
ଆଚ୍ଛା ବସିଥିଲେ।
ହଁ କାମ ଏବେ ଆରମ୍ଭ ହଁ କାମ ଏବେ ଘର କାମ ଆରମ୍ଭ ହବ ଚାରିଟା ବେଳ ହଁ ଝାଡ଼ୁ କରିବା, ତାପରେ ଯେଉ କାମ ଟିକିଏ ସାରିକି ସନ୍ଧ୍ୟା ଦେବା। ଆଉ ଏଇଆ ସବୁ କାମ ଆଉ ଆଉ ତମେ କେମିତି ଅଛ? ଭଲ ଅଛ। ହଁ ହଁ। ଖାଇବା ପିଇବା ଆଜି ହେଇଥିଲା ଭାତ, ଡାଲି ଆଜି ଶନିବାର ହେଇଥିଲା ଅରୁଆ ହେଇଥିଲା।
ଭାତ, ଡାଲମା, ଶାଗ ଭଜା ହଁ ସବୁ ଶନିବାର ଅରୁଆ ଖାଏ।
ଆଚ୍ଛା।
ଡାଲମା, ଶାଗ ଭଜା ଆଉ ସଜନା ଛୁଇଁ ଆଳୁ ଭଜା।
ଆଜ୍ଞା ଆଜ୍ଞା ଆଉ ଘରେ ସବୁ କେମିତି କଣ ଅଛନ୍ତି? ମୁଁ ଆଜି କରିଥିଲି ଭାତ କରିଥିଲି ଡାଲି କରିଥିଲି ଆଳୁ ଭର୍ତ୍ତା କରିଥିଲି।
ଆଚ୍ଛା। ଜଲଦି ହଉ ବୋଲି ଜଲ୍ଦିରୁ ସେଡା କରିଦେଇ
ନାଇ ଜଲଦି ହବ ବୋଲି ନୁହେଁ ପରିବା ପତରେ କିଛି ନଥିଲା ବର୍ଷା ବି ହଉଚି, ଆଉ ଯାଇକି ଆଣିବା ପାଇଁ ବି କିଛି ସୁବିଧା ନାହିଁ ନା ତେଣୁ ଯାହା ଯେତିକି ଅଛି ସେଥିରେ କେମିତି ତି ଚଳେଇ ନବା ଟା ଭଲ ତାପରେ ବି ଦେହ ବି ଟିକେ ଖରାପ ହେଇଯାଇଛି, ଆଉ ମାନ ଆ ଦେହ କଣ ମାନେ ଥଣ୍ଡା ଜ୍ୱର ନାହିଁ ମୋର ଟିକେଏ ପାଇଲ୍ସ ପାଇଁ ବାହାରି ପଡିଚି। ସେଥିପାଇଁ କି ଅଁ ଚଲା ବୁଲାବରେ ଟିକେ ଅସୁବିଧା ହଉଛି। ହଁ ସେଥିପାଇଁ ତ ମୁଁ କନଟ୍ରୋଲ ରହୁଛି ଯେମିତି ସିଜା ସିଜି ଜିନିଷ ବି
ଖଟା ଅରୁୁଆ ଖାାଉ ନାଁ?
ଅରୁଆ ଅରୁଆ ତ ଯୋଉ ତିନି ମାସ ଅରୁଆ ଖାଇଲିି ସେଥିପାଇଁ କି ଦେହଟା ଏମିତି ଅସୁସ୍ଥ ହେଇଗଲା ନହେଲେ ସବୁ ଠିକ୍ ଠାକ ଥିଲା। କଣ କରିବା ଦୁଃଖ ସୁ
ହୁଁ ହୁଁ ଦେହଟା ଭଲ କର ଆଗେ। ହୁଁ। କାରଣ ଶରୀରଟା ହଁ ଶରୀର ଟା ସୁସ୍ଥ ରହିଲେ ସବୁ ସୁସ୍ଥ ରହି ବ ମନ ସୁସ୍ଥ ରହିବ ସବୁ କାମ କରିବାକୁ ଇଚ୍ଛା ହବ ଶରୀର ଟା ଅସୁସ୍ଥ ହେଇଗଲେ କିଛି କରିବାକୁ ଆଉ ଇଚ୍ଛା ହବନି।
ଆଜ୍ଞା, ଆଉ ଘରେ ସବୁ କେମିତି କଣ ଅଛନ୍ତି?
ଘରେ ଭଲ ଅଛନ୍ତି, ଏଇ ବର୍ଷା ପାଇଁ ଟିକେ ବାହାରେ କୋଉ କାମ ହେଇପାରୁନି ଖାଲି ଘରେ ରହିବା କଥା ଆଉ।
ଆଚ୍ଛା ଭେଣେଇ ଭାଇ ଏବେ କୋଉଠି ଘରେ ଅଛନ୍ତି ନା ବାହାରେ?
ନାଇଁ ଭାଇ ବାହାରେ ଆସିବେ ଆଜି ଘରକୁ ଆସିବେ କାଲି ଛୁଟି ଅଛି।
ଆ ବାହାରେ କହିଲେ ଭୁବନେଶ୍ଵରରେ ଅଛନ୍ତି,
ହଁ ମୁଁ ଗାଁ ରେ ଅଛି।
ଆଚ୍ଛା ଆଚ୍ଛା। ଆଉ ତମର ସାରଳା ବେଳା କହୁଥିଲ କରିବେ ବୋଲିପା କେବେ କଣ କରୁଛ?
ହଁ ହଁ ସାରଣ ବେଡ କରିବେ ବର୍ଷା ଦିନ ଗଲେ ବର୍ଷା ଦିନ ଦେଖୁନ କେତେ ହଇରାଣ। ଏଇଥିରେ କଁ କରିହବ ଭୋଜି ଭୋଜି କଲା ବେଳକୁ ହଇରାଣ ହବୁନୁ। ଆଉ ମାର କନ ଇଚ୍ଛା। ହୁଁ ତଥାପି ମାର୍ଗଶିର ମାସ ଗୁଡକୁ କରିବାର ଅଛି। ସେଇ ମାସରେ ହୁଏ ନା?
ହଁ ହେଇପାରିବ ମାଘ ମାସରେ ହେଇପାରିବ ବୈଶାଖରେ ବି ହେଇପାରିବ।
ହଁ ହଁ ମୁଁ ସାର ନନାଙ୍କୁ ପଚାରିଥିଲି ସେବି ସେୟ କହିଥିଲେ। ଉ ମାର୍ଗଶିର ମାସ ମାନେ ସେଇ ଡିସେମ୍ବର। ସେ ଆଉ ଦୁଇ ତିନି ମାସ ଯାଉ ନହେଲେ କରିବା ଡିସେମ୍ବର ଆଉ। ଶୁଖଳ ଦୁଃଖେ ହଁ। ହଁ ତାପରେ ସେତେବେଳେ କଣ ଶୀତ ଦିନ ଟିକେ ବନ୍ଧୁ ବାନ୍ଧୁବ ଯିଏ ଆସ୍ ସିଲେ ବି ସେ ଟିକେ ରହିକି ଆଉ ମାନେ ଗରବର ଆଉ କିଛି ଅସୁବିଧା ନାଇଁ। ଖରା ଦିନେ ଏଇ ଯୋଉ ଖରା ଗରମରେ ବ୍ୟସ୍ତ ଅସ୍ତ ସବୁ ହେବେ ଆମର ଟିକେ ନଣନ୍ଦ ଦୁଇ ତିନିଟା ଚାରିଟା।
ହ
ତାଙ୍କ ଛୁ ଛୁଆ ପିଲା ସବୁ ଆସିବେ ଆମ ବାପଘର ସବୁ ଯାଆଙ୍କ ବାପଘର ମା ମଳାସୁର ଘର। ଆଉ ଶାଶୁଘର ପିଇ ଶାଶୁଘର ବହୁତ କୁଣିଆ ଅଛନ୍ତି। ଆଉ ମେଳାଟା ମାର କରିବା ମାନେ ସମସ୍ତଙ୍କୁ ଟିକେ କହିବାନି।
ହଁ ନିଶ୍ଚୟ ନିଶ୍ଚୟ ମାର ମେଳା ମାନେ ଘରେ ତ ଆମ ଘରେ ତ ମାଆଙ୍କର ଯୋଉ ବାର୍ଷିକ ପୂଜା ମେଳା ହୁଏ। ଆମର ସବୁ ବନ୍ଧୁ ବାନ୍ଧବ ଭଉଣୀମାନେ, ପିଇଷିମାନେ ମାମୁ ଘର
ହଁ ସମସ୍ତଙ୍କୁ କୁହାହବ ହଁ ଖୁସି ଲାଗିବ ସମସ୍ତ୍ ସ୍ତେ ଆସିଲେ ଏକଜୁଟ ହେଲେ ଗୋଟେ ପୂଜା କରିଆକୁ‌ ଭଲ ଲାଗିବ ମାହୋଲଟା। ଆଉ ଏକା ଏକା କଲେ କଣ ଭଲ ଲାଗିବ।
ଅ ନା।
ତାପରେ ବି ଆମ ଗାଁରେ ଏଇଠି ଆମ ଘର ପାଖରେ ଜଣେ ଅ ବଡ ବୋଉ ହେବେ ଶହେ ଚାରି ବର୍ଷରେ ସିଏ ଅ ଚାଲି ଗଲେ କହୁଦନ ନା ଜ୍ୟେଷ୍ଠ ପୁର୍ଣିମା ଦିନ ଦେବସ୍ଥାନ ପୁର୍ଣିମା ଦିନ।
ଆଜ୍ଞା।
ସେ ବଡ଼ବୋଉ ଏତେ ଭଲ କର୍ମ କରିଥିଲେ ମାନେ ସେଦିନ ଆମର ଠାକୁରଣୀ ରାମ ଦେବତୀଙ୍କର ଜନ୍ମ ଦିବସ। ଯେ ଦେବସ୍ନାନ ପୂର୍ଣ୍ଣିମାରେ ଆମ ଗାଁ ଲୋ କ ସବୁ ମିଶିକି ସେଇଦିନ ଭୋଜି ଭାତ କରନ୍ତି। ସମସ୍ତ ଗାଁ ସାରା ରୋଷେଇ ବନ୍ଧୁଏ ସେଇଟି ପଇସା ଆଦାୟ କରିକି ସମସ୍ତେ ଭୋଜି କରନ୍ତି। ସେ ଭୋଜି ବି ସେ ମା ବଡ଼ବୋଉ ଖାଇଲେ। ଖାଇସାରି କି ବସିଲେ ସେଇଠୁ କଣ ସେଇଠି ହଠାତ୍ ପଡ଼ିଗଲେ। ପାଞ୍ଚ ଦଶ ମିନ୍ଟି ଭିତରେ ହଉନାହାନ୍ତି।
ଆଛା ଆପଣଙ୍କ ଗାଁର ଆପଣଙ୍କ ଗାଁ କହିଲି ବାପଘର ଗାଁ ନା ଶାଶୁଘର ଗାଁ?
ହଁ ଶାଶୁଘର ଗାଁ।
ଆଚ୍ଛା ଆଚ୍ଛା।
ବାଁ ମୋର ମୃତ୍ତିକିୟଆ ନୁହେଁ ତାଙ୍କର ଅଲଗ କୁଟୁମ୍ବ ମୋ ମାନେ ସତ କଥା ହେଲା ଆମ ଶଶୁରଙ୍କ ବୋଉଜି ଆମର ଏଠି ମାନେ ତାଙ୍କର ଅନ୍ୟ ଗୋତ୍ର ହୋଇଯାଇଚି ତ ଆମର ଝିଅ ଗୋତ୍ର ଆମର କା ସାଙ୍ଗରେ ନୁହେଁ ଆମେ ଖାଲି ଆମ ପଳାପା ଘର ଆମର ଦୁଇଟା ଘର। ବ କିନ୍ତୁ ଯେହେତୁ ଆମେ ତାଙ୍କ ସାଙ୍ଗରେ ରହିଚୁ‌ ପଡୋଶୀ ସିଏ ଆମର। ଆଉ ଭାଇ ଆଉ ଏଇଭଳିଆ ଆଉ। ଆମର ବି ଏବେ ଆଉ ବେଳା ଫେଳା କଣ ତ କରିହବନି ତାଙ୍କର ଏବେ ବି ସୁ ତି ଯାଇନି ଚାରି ପାଞ୍ଚ ଦିନ ଛଅ ଦିନ ଆଜି ଖେଲା ବୋଧେ ଆଉ ତିନି ଚାରି ଦିନି। ହଁ ମୂର୍ତ୍ତିକିଆ ପୁରା ଗାଁ ସାରା ଗାଁ ସାରା ଗୋଟିଏ ବୋହୁ ସେମାନେ ସମ ସ୍ତେ
ହଁ ମାନେ ତମର ତାହେଲେ ସାହି ମାନେ ବହୁତ ବଡ ଗୋଟେ।
ବହୁତ ବଡସାହି ସେ ତାଙ୍କ ସେ ମା ବଡ ବୋଉ ଯିଏ ତାଙ୍କର ଏକୁଟିଆ ପାଞ୍ଚଟା ପୁଅ।
ବାବା ରେ।
ତାଙ୍କ ପୁଅ ମାନେ ଆସି ସବା ବଡ଼ ପୁଅ ସେ ବଡ ଦେଢଶୁର ହେବେ ସିଏ ପୁରା ଆସି ବୁଢା ହେଲେଣି ମାନେ ତାଙ୍କର ଚାର ଟା ପୁଅ ବି ଭାଇ ସାରିଲାଣି ମାନେ ସେ ବଡ ବୋଉ ନା ତି ଅଣନାତି ସବୁ ଦେଖିଚନ୍ତି ପୁରା ବାଣ ଫାଣ ଫୁ ଫୁଟେଇକି ଯେତେବେଳେ ତାଙ୍କୁ ନେଲେ ପୁରା ବାଣ ଫୁଟେଇକି ନେଲେ।
ପୁଅ ସତେ ହଁ ସତେଜ ପୁରୁଷ ନା କିନ୍ତୁ ଦେଖ ଏଇ ଏଇଟା ଏଇଟା କରିବାଟା ଠିକ ନୁହେଁ କାହିଁକି ନା ଜଣେ ଜଣେ ଚାଲିଗଲେ ନା ତାଙ୍କ ପାଇଁ କି ଶୋ ସୋକ କରିବା କଥା ହଁ।
ସେମାନେ ତାଙ୍କ ନାତି ମାନେ କଣ ଖୁସିରେ କଲେ ମୁଁ କହିପାରିବିନି ତାପରେ ଆମେ କଣ ତାଙ୍କୁ ମନା କରିପାରିବୁ କି। ତାଙ୍କ ଇଚ୍ଛାରେ ସେ କର ସେଇଟା କିନ୍ତୁ କରିବାଟା ଠିକ୍ ନୁହେଁ ସେଇଟା ଆମ ସଂସ୍କୃତି ନୁହଁ।
ତା ମାନେ ଏଇ ଥିରୁ ଜଣା ପଡୁଚି ଯେ ସେମାନେ ସେ ଚାହୁଁଥିଲେ ଯେ କେ ଚାଲି ଯାଆନ୍ତୁ ବୋଲିକି ଖୁସି ହେଇଗଲେ ଏଇଟା ବାଣ ଟା ଖୁସିରେ ହିଁ ବାଣ ଫୁଟାଯାଏ କୌଣସି ଉତ୍ସବ ପର୍ବ ପର୍ବାଣି ରେ ବାଣ ଫାଣ ଫୁଟାଯାଏ ଏଟା ଗୋଟେ ଉତ୍ସବ ବି ନୁହେଁ ନା ଏଟା ଗୋଟ ଦୁ କହ ଆଁ କର୍ମ ଗୋଟେ।
ନା ନା ତାଙ୍କ ନାତ ନାତି ମାନେ ଆସିକି ତାଙ୍କ ନାତିର ବଡ଼ ନାତିର ପୁଅଟା ଆସିକି କଲେଜରେ ପ଼ିଢ଼ିଲାଣି।
ହଁ।
ଅଣ ନାତି ଆସି ସେ ପା ଉଠା କଲେଜ ପଢ଼ିଲାଣି। ଶତାବ୍ଦୀ ପୁରୁଷ ମାନେ ସେ କେତେ କଣ ତାଙ୍କ ବାପା ମା ଖୁଆଇଥିଲେ ହୁଁ।
ଆଉ ଗୋଟେ ଜିନିଷ ବି ମାନେ ଦେଖିଥିବେ ଯାହାର ତାର ମୃତ୍ୟୁ ଘର ହଉଚି ଆଗରୁ ଏଗା ଏଆର ପତ୍ର ଯୋଉ କରନ୍ତି ସେଥିରେ କଣ କର ନା ମିଠା ଦେଉଚନ୍ତି ଆରେ ମିଠା ତ କେଉଁ ଜାଗାରେ ଶୁଭ କର୍ମ ରେ ଦିଅ ଯାଏ। ଅଶୁଭ କର୍ମ ରେ ଜଣକ ଯେତେବେଳେ ପିଲା ଜନ୍ମ ହଉଚି ଘ ଘରେ ଖୁସି ହେଲା ମିଠା
ସିରେ ହଁ ମିଠା ଆଣିଲ।
କଣ ତମ ଘର ଜଣେ ସଦସ୍ୟ ଚାଲି ଯାଉଚି ତମେ ସେ ଖୁସିର ମିଠାବାଣ୍ଟୁଚ ତାପରେ ଏ ଏକାଥରେ ଆଉ ଗୋଟେ ଏବେ ଏବେ ବି କଣ ହେଇଚି ନା ନା ଏବେ ଆଉ ଲୋକ ଏଗାରେ ଆଉ ପୁରୀ ତରକାରୀ ବି ଦଉ ନାହାନ୍ତି। ଏକାଥରେ ବାର ପତ୍ର ଦିନ ମାନେ ବା ମାଛ କରି ଦଉଚନ୍ତି କଁନା ଏ ଏଇ ସବୁ ଜିନିଷ ଗୁଡାକ ମାନେ ଭଲ ନୁହେଁ କାହିଁକନା ଲୋକ ଲୋଚନ କୁ ଦେଖ ଦାଣ୍ଡ କୁ ସୁନ୍ଦର ସିନା ହଉଚି। କିନ୍ତୁ ଆମେ ତା ଭିତରେ କେତେ ପାପ କରୁଚୁ କେତେ
ଆମର କଣ ତ କୁହନ୍ତି କି କଣ ପ୍ରେତ ଭୋଜି ଟା ଏଗାରରେ ଦବା କଥା। ପ୍ରେତ ଶାନ୍ତି ହବ ଆଉ ବାରପତ୍ରରେ ଭୋଜି ଦେଲେ ସେଇଟା ନିଜ ଘର ଲୋକ ଖାଆନ୍ତି ଆଁ ଆଉ ସେମାନେ ସବୁ ସମ ତମ ବାର ପତ୍ର ଦବା ଟା ଠିକ ନୁହଁ ଯାହା କଲ ଠିକ
ଦେଖ ଆଚୁଆଲି ବାରପତ୍ର ଭୋଜି ଟା ଏଥିପାଇଁ ହେଇଥାଏ ଯେହେତୁ ପୁ କୁଟୁମ୍ବ ପରିଜନମାନେ ଏଗାର ଦିନ ଧରି ସିଜି ସିଯା ଖାଇଥାନ୍ତି ଅଣବଘରା ଖାଇଥାନ୍ତି। ଆମିଷ ଖାଇନଥାନ୍ତି ସେଥିପାଇଁ କି ଏଗାର ଦିନ ସୁଧି ସରିଲ ପରେ ବାର ଦିନ ସମସ୍ତି ଙ୍କୁ ଆମିଷ କରିକି ଭୋଜନ କରିଥାନ୍ତି ତ ଏଇଟା ହଉଛି ତାର ପ୍ରଥା କିନ୍ତୁ ଆମେ ଯ ବଡ ସ କୁ ଦେଖିବା ତ ସେଠି କଣ ହୁଏ କାହିଁକି ନା ଆ ପ୍ରେତ ଯେତେ ବେଳେ ମରି ସାରିଲା ପରେ ଯେ ପର୍ଯ୍ୟନ୍ତ ଶବ ସଂସ୍କାର ହେଇନି। ସେଇଠି ସେ ବୁଲି ଘୁରି ବୁଲୁଥାଏ ରା ଉପରେ କେମିତି ମୁଁ ପଶିବି ତା ଭିତରେ ଟିକେ କିନ୍ତୁ ପଶିପାରେ ନା। ତ ତାକୁ ସେଠୁ ନେଇକି ଚାହାନ୍ତି କୋଉଠି ଜମଲୋକକୁ ସେ ଯାଏ ସେଠି ଯାଇକି ମାନେ ହାଜିର ହୁଏ। ହାଜିର ହେଇକି ନା ଆସେ ପ୍ରତିପର୍ତ୍ତନରେ ତାର ପିଣ୍ଡ ଫାଣି ଯୋଉ ଦିଅନ୍ତି ସବୁ। ମାନେ ରୋହିଶୀତଳା ହେଲା ପରେ ସେ ସବୁ ତାକୁ ସବୁ ପାଏ। ଆଉ ଦଶ ଦିନ ପିଣ୍ଡ ଗ୍ରହଣ କରେ ପିଣ୍ଡ ଗ୍ରହଣ କରିସାରିଲା। ପରେ ସେ ଏଗାର ଦିନ ରାତି କିି ସେ ପିତୃ ଲୋକ କୁ ଆମର କୋଉଠି ପିତୃ ଲୋକକୁ ଗମନ କରେ। ଯଉଠି ଜମାଳୟ ପିତୃ ଲୋକ ଯୋଉଠିଁ ଯମନ କରେ ତ ସେଥିପାଇଁ କି ଆମର। ସେଇଟା ସେ ଦେଖିକି ଇଏ କରନ୍ତି କାହିଁକିନା ଦଶହାଣ୍ଡି ଆମର ଯେଉଁ ଯାଏ ଦଶହାଣ୍ଡି ଦେଖିଥିବ। ସେଥି ରେ ଭାତ ଥିବ ଡାଲମା ଥିବ ମାଛ ଭଜା ଥିବ। ଡଙ୍କି ଥିବ, ପତ୍ର ଥିବ, ବିଛଣା ବି ଥିବ ସି ଅ। ଛାଛୁଣି ଥିବ ତ ତାକୁ ସବୁ ସେ କଣ କରନ୍ତି ନା ସେ ସୋଇ ସାରିଲା ପରେ ପ୍ରେତ ନିଜେ ଆସିବ ତା ଆମ ଯେମିତି। ଏକୋଇଶା କଥା ସ୍କୁଲ ରେ ଜନ୍ମ ହେଲା ପରେ ଆମର ତ ଏକୋଇଶା ହଉଛ। ସେମିତି ତାଙ୍କର ପ୍ରେତ ଯେତେ ବେଳେ ତି ମୁଁ। ଆଜ୍ଞା ମୁଁ କହିଲି ଯେତେବେଳେ। ଉଁ ଯେତେବେଳେ ଆମର ଇଏ କରନ୍ତି। ଆ ଯୋଉଁ ଦେଖି ମଣିଷ ଯେତେ ବେଳେ ଜନ୍ମ ହୁଏ। ସେତେବେଳେ ଯେମିତି ଏ। ସେତେବେଳେ ଯେମିତି ଅ ମାନେ କଣ ବାରପତ୍ର ବା ବାର ଦିନ। ସଇଲା ବାର କର୍ମ ସଇଲା ପରେ ଆମର ଜନ୍ମ ହେଲା ବେଳେ। ଆ ଏକୋଇଶା ଭୋଜି କରନ୍ତି ଏକୋଇଶ ଦିନ ସାତ ଟା ପୂଜା କରିକି ନିଜ ଗୋତ୍ରରେ ନିଜ ଜାତିରେ ପୁରାନ୍ତି କାହିଁକି ନା। ଏଟା ଏ ଏଇଥିପାଇଁ ପୂଜା କରନ୍ତି ଏଗାର ଦିନ ବାର ଦିନ କାହିଁ ପାଳନ୍ତି ନା ସେ କୋଉ ଜାତି ରେ କୋଉ ଗୋତ୍ରରେ ଥିଲା। ତ ଆମ ଗୋତ୍ର କୁ ଆସିବା ପାଇଁ କି ତାକୁ ଏଇ ଜିନିଷ ଟା କରାହୁଏ। କିନ୍ତୁ ମଲା ବେଳେ ବି ସେମିତି ଏଗାର, ବାର ଦିନ ଯେମିତି ଦଶ ଦିନି ଯୋଉ ଇଏ ହେଲା ଦଶ ଦିନ ରାତିରେ। ପ୍ରେତ କଣ କରିବ ନା ସେଇଠି ଆସିକି ଯୋଉଁ ଥୋଇଲା। ତା ପରେ ଅର୍ଦ୍ଧ ନିିସାର୍ଦ୍ଧ ରାତିରେ ତାଙ୍କ ପ୍ରେତ ପୁରରୁ ଲୋକମାନେ ଆସନ୍ତି ତାଙ୍କ ସର୍ଦ୍ଦାରମାନେ ଆସନ୍ତି। ସେମାନଙ୍କୁ ସେ ଖାଇବାକୁ ଦବ। ସେଠି ତାଙ୍କୁ ବିଞ୍ଚିଦବ ତାଙ୍କୁ ସବୁ ଇଏ କରି ମୁଣ୍ଡିଆ ମାରିବ ଦୀପଟି ବି ଥାଏ। ତ ସେଇଟା ଇଏ କଲା ପରେ ସେମାନେ ତାଙ୍କ ଲୋକକୁ ସେ ମାନେ ଯାଇଁକିଣା। ଗ୍ରହଣ କରନ୍ତି ତାଙ୍କୁ ଯାଇ ଆମ ପ୍ରେତ ଲୋକକୁ ଆସିଲା ବୋଲି କି ସେ ପର୍ଯ୍ୟନ୍ତ ସେ ଏଇଠି କି ମାନେ ବୁଲୁଥାଏ ତ ଏଇଟା ହଉଛି ନିୟମ କିନ୍ତୁ ଲୋକମାନେ ଆଜି ତା ବୁଝୁନାହାନ୍ତି ଜାଣୁନାହାନ୍ତି।
ନାଁହି ଲୋକମାନେ ବା ନିଜର ମାନେ ଦେଖଉଛନ୍ତି ମାନେ ଆମର ଏଇଟା ଅଛି ଆମେ ଏତେ କରିପାରୁ। ସମାଜକୁ ଗୋଟେ ଦେଖେଇବୁ ଆମେ କି ଆମେ ତା ପୁଅ, ଝିଅ ଏ। ଆମେ ଆମର ଏତେ ଷ୍ଟାଟସ୍! ସେଇଗୋଟା ଅସୁବିଧା ହଉଛି ଆଉ ହୁଁ! ଆଛା ହଁ ମତେ ବି ବହୁତ ଭଲ ଲାଗିଲା! ବହୁତ କିଛି ଶିଖି! ଶିଖିବାକୁ ମିଳିଲା!
ଆଜ୍ଞା ରଖୁଛି ପରେ କୋଉଦିନ କଥା ହବା ଆଉ! ଆଜ୍ଞା ଜୟ ମା ସାରଳା!